ଆଜ୍ଞା।
ଆଜ୍ଞା ନମସ୍କାର, ଆଜ୍ଞା ଆପଣ କୋଉଠୁ କହୁଥିଲେ ମ୍ୟାଡ଼ାମ?
ଆଜ୍ଞା।
ହଁ କେଉଁଠୁ କହୁଥିଲେ ମ୍ୟାଡ଼ାମ୍? କେଉଁଠୁ କହୁଥିଲେ ମ୍ୟାଡ଼ାମ?
ନମସ୍କାର ଆଜ୍ଞା।
ଆଜ୍ଞା ନମସ୍କାର।
ହଁ, କେମିତି ଅଛନ୍ତି? ଭଲ ଅଛନ୍ତି ନା? ଆଜ୍ଞା।
ହାଲୋ, ଆଜ୍ଞା ଆଜ୍ଞା ଭଲ ଅଛି।
ହଁ ହଁ କଣ ଖାଇଥିଲେ?
ଆଜ୍ଞା ଏଇ ସନ୍ଧ୍ୟାବେଳେ ଟିକେ ଭୋଜନ କରିଥିଲି ସନ୍ଧ୍ୟାବେଳେ ଟିକେ ସନ୍ଧ୍ୟା ଭୋଜନ କରି ଥିଲି ଏ ଯଉ ଯାଇକି ଆମ ପାଖ ମନ୍ଦିରକୁ।
ଆଜ୍ଞା। ଆଜ୍ଞା।
ଆଜ୍ଞା ଆପଣ ଲାଇନ୍ କ୍ଲିୟର ଆୁନି ଶୁଭୁନି କି
ହଁ ଆପଣ ଟିକେ ଜୋର କୁହନ୍ତୁ! ମତେ ଶୁଭୁନି?
ଆଜ୍ଞା ଆଜ୍ଞା କହୁଛି ମୁଁ ଏଇ ଯୋଉ ସନ୍ଧ୍ୟା ଭୋଜନ କରିଥିଲି ଏବେ ଯାଇକି ଆମ ମନ୍ଦିର ପାଖକୁ ଗୋଟେ ତ ଏ
ଆଜ୍ଞା, ଆଜ୍ଞା, ଆଜ୍ଞା। ମୁଁ ବି ଟିକେ ସନ୍ଧ୍ୟା ଭୋଜନ କରୁଥିଲି। ଏ ଯେଉଁ ପନିର ପକୋଡ଼ା ଟିକେ ବନଉଥିଲି।
ଆଜ୍ଞା ଆଜ୍ଞା ଆପଣଙ୍କ ଘର କୋଉଠି?
ଆମ ଘର ଭଦ୍ରକରେ।
ଆଜ୍ଞା।
ଆଉ ହଉଛି କଣ ଖାଇଲେ ସନ୍ଧ୍ୟା ଭୋଜନରେ?
ଏଇ ସନ୍ଧ୍ୟା ଭୋଜନ୍ ତ ଯାଇଥିଲି ଏଇ ଯୋଉ ପାଖ ଏ ଯୋଉ ପାଖ ମନ୍ଦିର କହୁଥିଲି। ସେଠି ଯାହା ଭୋଗ ପ୍ରସାଦ ଦେଇଥିଲେ ନଡ଼ିଆ କଦଳୀ ଆଉ ସବୁ ଯେମିତିକି ଆ ଉଖୁଡ଼ା ଏଇସବୁ ଗୋଟେ ମିଶାଇକି ଯେମିତି ଭୋଗ ଦିଅନ୍ତି ପ୍ରସାଦ ଯେମିତି ଦିଅନ୍ତି ସେମିତି
ଓହୋ ଆପଣ ଆଜି ଦୀପରେ କନ୍ ଖାଇଥିଲେ?
କଣ କହିଲେ ମ୍ୟାଡ଼ାମ।
ଦୁଇ ପହରେ କଣ ଖାଇଥିଲେ?
ଦୁଇ ପହରେ ମାନେ ଦୁଇ ପହରେ ଆଜ୍ଞା ଆଜ୍ଞା ସେତେବେଳେ ଆ ଆଜ୍ଞା ଭାତ ସହିତ ଚିକେନ ଖାଇଥିଲି ଆଜି ଶୁକ୍ରବାର ଥିଲା ତ ଭାତ ଚିକେନ୍ ଆଉ ଆଜ୍ଞା ଚିକେନେ
ଓହୋ ଆଇଁସ ଆମିଷ ଖାଆନ୍ତି ନା ହୁଁ
ଆପଣ ମ୍ୟାଡ଼ମ ଖାଆନ୍ତି ହଁ ଚିକେନ୍ ଆଉ ସେ ଯୋଉ ଭଜା ଟିକେ କଣ ହେଇଥିଲା ଖାଇଥିଲି କଲରା ଭଜା ହେଇଥିଲା ଆଉ ଆପଣ ମ୍ୟାଡ଼ାମ୍
କଲରାର ଆଉ କଣ କଣ ଜାଣିଛ ଖାଆନ୍ତି କଲରା ଖାଇବାକୁ ଭଲ ଲାଗେ।
ଆଜ୍ଞା ଆ୍ଞା କଲରା ଖାଇତ ଭଲ ଲାଗେ
କଲରା ତ ପିତା ଜିନିଷ ପ୍ରାୟ ଲୋକ ଖାଆନ୍ତିନି
ଖାଆନ୍ତିନି ଖାଆନ୍ତିନି କିନ୍ତୁ ମୁଁ ଆଜ୍ଞା ଖାଏ ଛୋଟବେେଳୁ ଖାଇଛି ସେଥିପାଇଁ
ହୁଁ କଲରା ଟା ଦେହ ପାଇଁ ବହୁତ ଉପକାରି
ଆଜ୍ଞା ଆଜ୍ଞା
ହୁଁ କଲରା କଲରା ଭଳିଆ ଲିମ୍ବ ପିତା ଆଉ ଆମର ପିତା ଶାଗ
ଆଜ୍ଞା
ଏସବୁ ବି ବହୁତ ଖାଇବା ନିହାତି ଦରକାର ନା ଆଉ ପ୍ରକୁ ଏବେ ତ ପ୍ରକୃତର ଡାକ୍ତରମାନଙ୍କର ମୁଖ୍ୟ ଜିନିଷ ପିତା ଖାଅ ମାନେ ମଧୁମେହ ରୋଗ ଛାଡିବ
ଆଜ୍ଞା ଠିକ୍ କଥା।
ଆମିଷ ମୁଁ ଖାଏନି ନା ମୁଁ ସେଥିପାଇଁ ସବ ସବଜି ବେଶୀ ଖାଏ।
ଆଜ୍ଞା ଆପଣ ନିରାମିଷ ଖାଆନ୍ତି ମ୍ୟାଡ଼ାମ୍ ନୁହେଁ କି
ମୁଁ ନିରାମିଷ ଖାଏ ଆଉ ପିଆଜ ରସୁଣ ବି ଖାଏନି ପ୍ରାୟ
ପିଆଜ ରସୁଣ ଖାଆନ୍ତି?
ନା ମୁଁ ପିଆଜ ରସୁଣ ବି ଏତେ ଖାଇଏନି
ଆଜ୍ଞା ଆ୍ଞା
ଆମତେ ଭଲ ଲାଗେନି ଆଉ
ଆଜ୍ଞା
ଗୋଟେ ପୁରୀରେ ଜଗନ୍ନାଥ ମଠା ସଂସ୍କୃତିକ ଟିଏ
ଆଜ୍ଞା ଆଜ୍ଞା ପରମ୍ପରା ସଂସ୍କୃତି ଯେମିତି କି। ସେସବୁକୁ ଆପଣ ଗୋଟେ ଇଏ କରି ରଖିଛନ୍ତି ବୋଧେ ଆଜ୍ଞା।
ଆମ ଟିକଏ ସଂସ୍କୃତି ପରମ୍ପରା ପୁରୀ ଯାଇଛନ୍ତି କେବେ
ଆଜ୍ଞା ଯାଇଛି ଯାଇଛି ଆଉ କିନ୍ତୁ ମୁଁ ମୁଁ ସେମିତି ମ୍ୟାଡାମ କହିଲେ କି ଏଇ ଯୋଉ ଠାକୁରଙ୍କ ଉପରେ ଟିକେ ବିଶ୍ଵାସ ଭରସା ମୋର ଟିକେ କମ ମାନେ ମୁଁ ସେମିତି ପୂଜା ପର୍ବାଣି ଏସବୁରେ ଟିକେ
କୋଉଠି ଆଉ ଘର କୋଉଠି ଆପଣ କଣ ନନ ଓଡ଼ିଆ
ନାଇଁ ନାଇଁ ଆଜ୍ଞା ଓଡ଼ିଆ ଓଡ଼ିଆ ଓଡ଼ିଆ ଯେ ମୁଁ ମାନେ ଯେମିତିକି କୁହନ୍ତି ଏସବୁ ଜିନିଷ କିଛି ନୁହେଁ ଗୋଟେ ସେଇଭଳିଆ ଜିନିଷର ମୁଁ
ଓହୋ ବିଶ୍୍ୱାସ କରନ୍ତିନି ଆଉ। ତା କଥା କଣ କହିପାରିବା ନା କିଏ ମାନୁଛି କିନ୍ତୁ ଭଗବାନଙ୍କୁ ମାନିବା ନିହାତି ଦରକାର।
ହଁ।
କିଆ ଚିନ୍ତା କରତା। ତାଙ୍କ ସିଏ ଆମକୁ ଦେଖ ଦେଖା ହେଉନାହାନ୍ତି ଆମେ ତାଙ୍କୁ କେତେ ରୂ ପରେ ପୂଜା କରୁଛନ୍ତି କୋଉଠି କିଏ କୃଷ୍ଣ କିଏ ହୁ ଜଗନ୍ନାଥ। କିଏ ଶିବ କିଏ ରାମ କିଏ ହଉଛି ବେ ସାଇବା ବା ଅନୁଗୂଳ ଚନ୍ଦ୍ର କେତେ ପ୍ରକାର କିନ୍ତୁ ଭଗବାନ ଏୟାକୁ ତୁମେ ସବୁବେଳେ ମାନିବ।
ଆଜ୍ଞା ନିହାତି ମ୍ୟାଡ଼ାାମ ମାନୀବାକୁ ଟିକେ ଇଏ କରିବି କିନ୍ତୁ ଆଜ ଏ ସାଇନ୍ସ ଷ୍ଟୁଡେଣ୍ଟ ସେଇଥିପାଇଁ ଟିକଏ ହୁଁ ଏଇ ଯୋଉ ଯେମିତି କିି ୟୁନିଭର୍ସ ଉପରେ ଟିକେ ଇଏ ଦେଖିଲା ବେଳଠୁ ଏସବୁ ଟିକେ ବିଶ୍ୱାସ ହୁଏନି କେମିତି କଣ ବ୍ରହ୍ମାଣ୍ଡ ଏମିତି ହେଇ ଚି ଇଏ ସବୁ ତ ସେଇ ସବୁ ଜିନିଷ ଟିକେ ଇଏ ହେଇଯାଇଛି ଯେ ମୁଁ ନିହାତି ନିହାତି ମ୍ୟାଡାାମ ଆପଣ କହିଲେ ଯେହେତୁ ଏସବୁ ଉପରେ ଟିକେ ବିଶ୍ଵାସ ର
ମୁଁ ସେଇ ପୁରୀରେ ପଢୁଥିଲି ତ ମୁଁ ସବୁବେଳେ ଏକାଦଶୀ କରେ ଉପବାସ ଟିକେ ଫାଷ୍ଟିଙ୍ଗ୍ ଅଧିକା କରେ।
ଆଜ୍ଞା ହଁ ଫାଷ୍ଟିଙ୍ଗ୍ ଟା ଭଲ ମେ ବି ଆପଣଙ୍କର ଯେତିକି ସବୁ ହୁ କହିବାକୁ ନେଇକି ଡିଜିଜ୍ ସବୁ ମାନେ କମିଯାଏ। ହ କୀଟାଣୁ ମରିଯାଆନ୍ତିୁ ନ ଖାଇଲେ ତ ଅଠଚାଳିଶ ଘଣ୍ଟା ଦେହର ତ ଫାଷ୍ଟିଙ୍ଗଟା ଭଲ। ଯେମିତି କରନ୍ତି ସେମ୍ତି ମୁସ୍ଲିମ୍ ମାନ କରନ୍ତି ଫାଷ୍ଟିଙ୍ଗ୍ ହଁ ରମ୍
ହଁ ସେ ତାଙ୍କର ଯୋଉ ରମ୍ଜାନ୍ ମାସ ଚାଲେନି ସିଏ ଏତେ ନୃ ସଶଂ ଜାତି କିନ୍ତୁ ଦେଖନ୍ତୁ ଗୋଟେ ମାସ ସିଏ ପୁରା ସକାଳୁ ଛିପ ବି ଢୁକନ୍ତିନି ରା ତି ପର୍ଯ୍ୟନ୍ତ ତାଙ୍କର ଆମ ପୁଅ ପିଲାମାନେ ଏସବୁ କରିପାରନ୍ତି ନି ପ୍ରାୟେ।
ଆଜ୍ଞା କିନ୍ତୁ ସେମାନେ
ମରସ ତାଙ୍କର ପୁଅ ପିଲା ହିଁ ବେଶୀ କରନ୍ତି। ଆମ ଧର୍ମ ସଂସ୍କୃତି ଓଡିଶାରେ ଯୋଉ ଭଳିଆ ଆ ଙ୍କର ମୁସଲମାନ୍ ସମ୍ପ୍ରଦାୟରେ। ଆମ ଭଳିଆ ତାଙ୍କର ବାର ବର୍ଷ ତେର ଓଷା ନାହିଁ। କିନ୍ତୁ ଯୋଉଟା ବି ସେ କରନ୍ତି ସେ ଭୋହୁତ୍ ଭଲରେ କରନ୍ତି। କୁହନ୍ତୁ ଆମର ଏଠି ସମସ୍ତେ ଶିଖ୍ ମାନଙ୍କର ସେଭଳିଆ ତାଙ୍କ୍ ଙ୍କର ନାନକରେ ତାଙ୍କର ଯାହାବି କରିବେ ଗୋଟେ ଦୁଇଟା ସେ ଭଲ କରିବା ଗୁଡ଼୍ ଫ୍ରାଇଡ଼େ ଖ୍ରୀଷ୍ଟିଆନଙ୍କର ଆମର ଉଁ ହୁଁ ମୁସଲ୍ମାନ୍ ଙ୍କର। ଯୋଉ ମହରମ ଆଉ ରମ୍ଜାନ୍। ଏଇସବୁ ଆମର ବୋହୁତ୍ ଥର ହୁଏ ଆଉ ଆମ ସଂସ୍କୃତିଟା ଅଲଗା। ଆମର ହେଲା ପ୍ରକୃତି ସହିତ ଆମ ସଂସ୍କୃତି ଗୁଡାକ ନିବିଡ ମାନେ ଜଡିତ ଆମେ ରଜ କରିବା ତମର୍ତ ରଜ ହେଇଥିବ ସିଆଡେ।
ହଁ ଏଇଆଡେ ହୁଏ ମ୍ୟାଡ଼ାମ୍ ହୁଏ।
ଘରଟା କୋଉଠି କହିଲେ।
ଏଇ ଘରଟା ଏଇ ଯୋଉ ଏପଟେ ଯୋଉ ହରିଚନ୍ଦନ୍ପୁର ଜାଣିଚନ୍ତି।
ହରିଚନ୍ଦନପୁର କେଉଁଝର କେଉଁଝର ଆଡେ ନା ଓହୋ
ଆମର ଆମେ ଆମେ ଘରୁ ଏବେ ଉଠି ଆସିଚୁ ଆମର ସେଠୁ ହରିଚନପୁରରେ ଏବେ ବାପାଙ୍କର ଚାକିରି ଥିଲା ତ ସେଥିପାଇଁ
ଓହୋ ହୋ ଭଲ ହରିଚନ୍ଦ୍ରପୁରଟା ଆମର ବଳଦେବ ଜୀଉ ମନ୍ଦିର
ଆଜ୍ଞା ନିହାତି ସେ ଦେଖିଛି ସେ ମନ୍ଦିର
ଆଜ୍ଞା
ଦେଖି ଦେଖିଛି ମ୍ୟାଡ଼ାମ ସେ ମନ୍ଦିର।
ହଁ
ମୁଁ ତ ସାର୍ ମ୍ୟାଡାମ ମୁଁ ତ ଏଇ ମନ୍ଦିର ଫନ୍ଦିର ଟିକେ ବିଶ୍ଵାସ କରେନି ତ ସେଥିପାଇଁ ଟିକେ ଅ ଉଦୟ ଏସବୁ ବିଷୟରେ ମୁଁ ଜାଣି ଆଜ୍ଞା
ଓହୋ ମୁଁ ମନ୍ଦିର ଭଗବାନଙ୍କୁ ମାନେ ମୁ ଏ ଯୋଉମାନେ ଯା ତକ ଏମିତି ଗୁଣିଗାରେଡ଼ି ଏଇଟାକୁ ଭଲ ପାଏନି।
ଜାତକ ଫାତକ ରେ ବିଶ୍ଵାସ କରନ୍ତିନି।
ମୁଁ ଜାତକ ଯୋଉ ଦେଖେଇବା ଲୋକଙ୍କୁ ତାପରେ ଏଇ ଯୋଉ ଗୁଣି କରିଦିଅନ୍ତି। ଏମିତି ଜାତକ ସିଏ କହିଦେଲା ଏଟା ହବ ଏଇ ତୁମେ ମୋର ସବୁ ଅଚିନ୍ତାକର୍ତ୍ତା ଭଗବାନଙ୍କ ଉପରେ ସବୁ ଛାଡ଼ିଦିଏ, ମୁଁ ତାଙ୍କ ନିୟମର ଚାଲେ
ଆଜ୍ଞା
ମୁଁ ଏତିକି ମୁଁ ସେଇ ସଂସ୍ ମୋ ଓଡ଼ିଶା ସଂସ୍କୃତିକୁ ଭଲ ପାଏ।
ଆଜ୍ଞା।
ମୋ ଓଡ଼ିଶା ପର୍ବପର୍ବାଣ କି ଭଲ ପାଏ ମୋ ଓଡ଼ିଶା କଳା ସଂସ୍କୃତିକି ଭଲ ପାଏ। ମୋର ଓଡିଶାର ଐତିହ୍ୟକୁ ଭଲ ପାଏ ଓଡିଶାର ପିନ୍ଧିବା ମୁଁ ଭଲ ପାଏ ଓଡିଶାର ଖାଇବାକୁ ଭଲ ପାାଏ ଓଡିଶା ଭିତରେ ରହିବାକୁ ହିଁ ଭଲ ପାଏ।
ଆଜ୍ଞା ପ୍ରକୃତ ପ୍ରକୃତ ପ୍ରକୃତ ଓଡିଶାବାସୀ ଆଉ ଦେଶ ଭକ୍ତର ପରିଚୟ ଆପଣ ଦେଲେ।
ହଁ ହଁ ମୁଁ ସବୁବେଳେ ସେଇଟା ଏକା
ନିହାତି ମ୍ୟାଡାମ ଏଇ ସବୁ ଜିନିଷ ଉପରେ ଭରସା ରଖିବା କଥା ଆଉ ମୁଁ କହିବା କଥା କି ଭଗବାନଙ୍କ ଉପରେ ଭରସା ରଖୁନ୍ତୁ କିନ୍ତୁ ଏ ଅନ୍ଧବିଶ୍ୱାସ ଛୋଟ ଛୋଟ ଯୋଉ ସବୁ ଜିନିଷ ଆସୁଚି ସେସବୁ ଉପରେ ଭରସ ନ ରଖି ଅ ଆଜ୍ଞା ଆଜ୍ଞା ଠିକ୍
କର୍ମ ହିଁ ଭଗବାନ୍ ଏହିନା କଣ ଆପଣ ସ୍ଟୁଡେଣ୍ଟ ମାନେ ଛାତ୍ର ଅଛନ୍ତି ନା।
ଆଜ୍ଞା ଛାତ୍ର ଛାତ୍ର ଅଛି ଏବେ ଆଜ୍ଞା ପିଜି କରୁଛି,
ଫିଜି କରୁଛନ୍ତି କରୁଥିବେ?
ଆଜ୍ଞା ସେଇ ଫିଜିକ୍ସ ଅନର୍ସରେ ନେଇଥିଲେ ଏବେ କରୁଛି ଫିଜିକ୍ସ ଅନର୍ସରେ
ଓହୋ ହଉ ହଉ ଭଲ କରିଛନ୍ତି।
ନା
ଭଲ କରିଛନ୍ତି ଫିଜିକ୍ସ ଅନର୍ସ ନେଇ ପଢ଼ିଛନ୍ତି ଭଲ ବହୁତ୍ ପାଠ ଭୌତିକ ବିଜ୍ଞାନ।
ଆପଣ ମ୍ୟାଡ଼ାାମ ଏବେ କଣ କରୁଛନ୍ତି?
ମୁଁ ଶିକ୍ଷକତା କରେ। ଶିକ୍ଷକତା ଆଉ ଗୋଟେ ସରକାରୀ ବେସରକାରୀ ସ୍କୁଲରେ ଅଛି ଆଉ।
ଆଜ୍ଞା।
ଆଉ ଆମର ଆଉ କଣ କ ଜୀବନ ଆଜ୍ଞା।
ଆପଣ ମ୍ୟାଡ଼ାମ୍ ରୋଷେଇ ଫୋଷେଇ କଣ କେମିତି
ଏବେ ଟିକେ ଆମେ ବାହାରକୁ ଆଜି ଯାଇଥିଲୁ ପ୍ରବଳ ବର୍ଷା ମାଡ଼ ଖାଇଚୁ।
ଆଜ୍ଞା।
ପ୍ରବଳ ବର୍ଷା ମାଡ଼ ଖାଇସାରିଲା ପରେ ଦେହ ହାତ ପୁରା ଅସ୍ତବ୍ୟସ୍ତ ହେଇଯାଇଚି।
ଆଜ୍ଞା।
ଦେଖିବା ପ ମାନେ ରୁଟି ଖାଇବୁ କି ସଖାଳୁ ବି ଖାଦେ ଖାଦ୍ୟ ଖାଇନାଉଁ। ଏବେ ଟିକେ ପନିର ପକୋଡା କରିଥିଲି ଖାଉଛି।
ଆଜ୍ଞା।
ଯଦି ହବ ରାତି ରୁଟି ଖାଏ।
ଆଜ୍ଞା!
କିନ୍ତୁ ଭାତ ମୁଠାଏ ଖାଇବେ ପାଇଁ ଇଚ୍ଛା କରିଛି।
ଓ ଡାଇବେଟିସ୍ ମ୍ୟାଡ଼ମ୍ କଣ ଏମିତି ଇଏ ଅଛି ବୋଧେ ରା ରୁଟି ଖାଉଊନ୍ତି। ଆଜ୍ଞା ଆଜ୍ଞା।
ମୋର ଟିକେ ବାହାରିଲାଣି ପଇଁଚାଳିଶ ଛୟାଳିଶ ହେଲାଣି।
ଆଜ୍ଞା।
ଆଉ ବୟସ ଅଧିକ ହେଲେ ତ ବହୁତ୍ ପ୍ରକାର ରୋଗ ବାହାରୁ
ହଁ ଆପଣଙ୍କୁ ବୟସ ମ୍ୟାଡ଼ାମ୍ କେତେ କି?
ଆମର ଛୟାଳିଶ୍ ସତଚାଳିଶ୍ ହେଲେଣି ଆଉ।
ଓହୋ ଓହୋ ସେଇଥିରୁ ବୟସ ଅଧିକ ହେଲେ ତ ସବୁ ସେ ସବୁ ମାଡ଼ି ଆସିବ ଆଉ।
ହୁଁ ରୋଗ ତ ସବୁବେଳେ ମଣିଷର ହଉଚି ଶତ୍ରୁ।
ଆଜ୍ଞା।
ଯେତେ ଥାହ ପଛେ ନିଜେ ସୁସ୍ ଯିଏ ନିରୋଗୀ ଏବେ ସିଏ ସୁଖୀ କଉନାହାନ୍ତି। ଆଉ ଯେତେ ପଇସା ଥାଉ କିନ୍ତୁ ଯଦ୍ ଦି ସୁସ୍ଥ ଜୀବନଯାପନ ନ ଗ୍ରହଣ କରିପାରିଲେ ପଇସାର କି ଛି ମୂଲ୍ୟ ନାହିଁ। ଆମେ ତ ଯେତିକି ଇନକମ କରିବା ସବୁ ତ ଡାକ୍ତର ନେଇ ଯିବେ ନା। ହଁ ଆପଣ ଭଲ କରନ୍ତୁ। ଆଗକୁ କଣ କରିବେ?
ଆଗକୁ ମ୍ୟାଡ଼ାମ୍ ସେଇତ ଲେକ୍ଚର ଗୋଟେ ଦେଖିବା କୋଉଠି କଣ କେମ୍ତି ୟୁଜିସି ନେଟ୍ ବଜେଇଲେ ଯାଇକି ଯାହା ହେଇପାରିବ।
ଆଜ୍ଞା?
ନେଟ୍ ବଜେଇଲେ ଯାହା ହେଇପାରିବ ଆଉ।
ଓହୋ ସେ ମାନେ ଲେକ୍ଚରସିପ୍ କରିବା ପାଇଁ ଇଚ୍ଛା ଅଛି। ଭଲ କଉ କଲେଜରେ ପଢ଼ୁଥିଲେ ସେଇଠି?
ଆଜ୍ଞା ନାଇଁ ମୁଁ ଏ ଯଉ ନାଇଁ ନାଇଁ ଆଜ୍ଞା ଧରଣୀଧର ନୁହେଁ। ମୁଁ ଏ ବାରିପଦା ଜାଣିଚନ୍ତି?
ହଁ ଏମ୍ ପି ସି।
ଆଜ୍ଞା ଆଜ୍ଞା।
ପୂର୍ଣ୍ଣଚନ୍ଦ୍ର।
ଆଜ୍ଞା।
ହୁଁ।
ଆପଣ ଯାଇଚନ୍ତି କେବେ?
ହଁ ମୁଁ ଯାଇଚି। ବାରିପଦା ଦରଗା ବାଡ଼ି ଗୋଲେଇ ଯାଇଛି।
ଆଜ୍ଞା।
ଆଜ୍ଞା ଆଉ ହେଉଛି। ହଉ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗି